ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ।
ହଁ, ମୋ କଥା ଶୁଭୁଛି?
ହଁ ଶୁଭୁଛି।
ହଉ, ଆଉ କଣ କରୁଥିଲ?
କିଛି ନାଇଁ ଏବେ କାମ ସରଲା ଜଷ୍ଟ। କାମ ସାରକି ବସିଲି। ଏ କାମ ବୋଲି କାମଲେ ଘର କାମ ଆମର ଏଇଠି ପାଣିର ପ୍ରୋବ୍ଲେମ ଅଉଛି ତ।
ହୁଁ।
ପାଣି ଏବେ ପାଣି ରଖା ରଖି କରିଥିଲି ତାପରେ ଏବେ ପାଣି ରଖେଇ ବାସନ ଧୁଆ ଧୁଇ କଲି କାଲି ପାଣି ଆସିବନି ସକାଳେ।
ଆସିବନି।
କାଲି ପାଣି ଆସିବନି।
ଆଚ୍ଛା କାଇଁ ମୁମ୍ବାଇରେ ମୁମ୍ବାଇରେ କଣ ପାଣିର ଅସୁବିଧା ରହୁଛି।
ମୁମ୍ବାଇରେ ଏବେ ପାଣିର ବହୁତ ଅସୁବିଧା। ଏଇଟା ଗରମ ଦିନ ହେଲା ମାନେ ଏଇଠି ପାଣିର ବହୁତ ଅସୁବିଧା। ଏବେ ମାସ ଉପରେ ଦେଢ ମାସ ହେଇଗଲାଣି ଆମର ଏମଠି ପାଣି ଆସୁନି ଘଣ୍ଟେ ପାଣି ଆସେ। ହଁ। ଦେଢ ମାସ ହେଇଗଲାଣି ଏଠି ପାଣିର ବହୁତ ପ୍ରୋବ୍ଲେମ ଅଛି। ତାପରେ ଏଠି ଏତେ ପ ମାନେ ପବ୍ଲିକ ବି ବହୁତ ହେଇଲେଣି ନା ତ ପାଣି କେତେ ଯୋଗାଡ ହବ। ତ ଏଇ ବର୍ଷ ମାନେ ଏମିତି ଫାଷ୍ଟ ଟାଇମ ଏମିତି ହେଇଛି କି ବର୍ଷା ବି ଲେଟ ରେ ହେଇଛି। ନହେଲେ ସବୁ ବର୍ଷ ବର୍ଷା ତମର କେବେ ପାଞ୍ଚ ତାରିଖ ସାତ ତାରିଖରୁୁ ଷ୍ଟାର୍ଟ ହେଇଯାଏ।
ହୁଁ।
ଏଇଥରକ ବର୍ଷା ଲେଟ ହେଇଛି ଲେଟ୍ ହେବା କାରଣରୁ ପାଣି ବି ବହୁତ ଷ୍ଟୋରେଜ ବି କମ ଥିଲା। ପୁରା ସରିଆଇଥିଲା। ଆମର ତ ତଥାପି ହେଲେ ଘଣ୍ଟେ ଘଣ୍ଟେ ପାଣି ଆସେ। କେତେ ଜା କେତେ ଜାଗା ତ ମାନେ ତିନି ଦିନ ପରେ ପାଣି ଆସେ ତିନି ଦିନ କୁ ଥରେ।
ତାହେଲେ ଆଉ ବହୁତ ସମସ୍ୟା ହେଉଥିବ। ଗାଧୁ ଗାଧୋଇ ଗାଧୋଇ ଗାଧୋଇଁ ଆଁ ରୋଷେଇବାସ।
ନା ଗାଧୁଆ ଗାଧୁ ବୋଲି ଏବେ କଣ ଅଛି ମାନେ ଏଠି କଣ ଅଛି ଆମ ସୋସାଇଟି ମାନେ ପ୍ରାୟ ଏଠି ଏମିତି ଅଛି। ସୋସାଇଟି ରେ କଣ କରୁଛନ୍ତି ସମସ୍ତଙ୍କ ପ୍ରାଇ ପ୍ରାଇଭେଟ ଗୋଟେ ଗୋଟେ ଆପାର୍ଟମେଣ୍ଟ ରେ ଗୋଟେ ଗୋଟେ ଟାଙ୍କି ଲଗେଇ ଦେଇେଛନ୍ତି ଚାରିଶହ ଲିଟର ଟାଙ୍କି। ତା ଥିରେ ଆମେ ପାଣି ଆମର ବି ଅଛି ତାହା ଥିରେ ପାଣି ଷ୍ଟୋରେଜ କରିକି ରଖି ଦଉଛୁ। ତ ସେଇଥିରେ ଆମ ଦିନ ଭର ଚାଲୁ ରହେ ଆଉ କଣ।
ଆଛା।
ଉପର ଚାରିଶହ ଲିଟର ଟାଙ୍କି ସାଥିରେ ତାପରେ ତଳେ ଗୋଟେ ଡ୍ରମ ରଖାହେଇଛି ପ୍ଲାଷ୍ଟିକ ଡ୍ରମ ତାଥିରେ ପାଣି ଭରା ହଉଛି ବାଲ୍ଟି ଫାଲ୍ଟି ରେ ସବୁ ପାଣି ପରା ଭରା ହଉଛି କିଚେନ ରେ ଏପଟେ ଯେତିକି ସବୁ ମାନେ ବ ଗୋଟେ କଂସା ଇ ଯାହା ଵି ହଉ ତା ଦେହରେ ସବୁ ପାଣି ଭରିକି ରଖିଦିଏ ତ କିଚେନ ର କାମ ସେ କିଚେନ ରେ ହେଇଯାଏ ଆଉ ବାଥରୁମ ର ବ୍ରସ ବର୍ଷା ବହୁତ ଜୋର ଜାର ଆଜି ସେ ଆଜି ପୁରା ରେଡ ଆଲର୍ଟ କରିଥିଲା। ସକାଳୁ।
ହୁଁ।
ବହୁତ ଜୋରଜାର ବର୍ଷା ଏବେ ଚାଲିଛି ଘରୁ ବାହାରିବା କଷ୍ଟ।
ଆଜି ସେ ଆଜି ଏତେ ବର୍ଷା ହେଇଥିଲା ଯେ ପୁର ଏକଦମ ମୁମ୍ବାଇ ରେ ସମସ୍ତଙ୍କୁ ମାନେ ସ୍କୁଲ ରେ ବି ଛୁଟି ଦିଆଯାଇଥିଲା।
ଆଛା ତାହେଲେ ଛୁଟି ଦିଆଯାଏନାଇଁ ଛୁ ଛୁଟି ଯଦିି ହେଇଥିଲା ଅ କଣ ଆଗରୁ ଆଚ୍ଛା ଇଏ ରେଡ ଆଲର୍ଟ ଥିଲା
ରେଡ୍ ଆଲର୍ଟ ଥିଲା କାଲିଠୁ ମେସେଜ ଆସିଯାଇଥିଲା। କି ଆଜି ମାନେ ସ୍କୁଲ ଛୁଟି ଦବ ସବୁ ଛୁଆଙ୍କ ଛୁଟି ଦବ ଆଉ ବଡ ମାନଙ୍କୁ ବି କୁହାହେଇଥିଲା ଯାହା ଦରକାର ପଡିବ ତାହେଲେ ବାହାରକୁ ବାହାରିବ ନହେଲେ ଘରେ
ଆ ଅଫିସ ମାନେ ବି ଅଫିସ୍ ବି ଛୁଟି ଥିଲା।
ଅ ଅଫିସ ମାନଙ୍କୁ ମ ସେମାନଙ୍କୁ ବି କୁହା ହେଇଥିଲା ତମର ଯଦି ଏମରଜେନ୍ସି ପଡୁଛି ତାହେଲେ ତମେ ଯାଅ ନହେଲେ ଘରେ ରହ।
ସେଠି ବର୍ଷା ପୁରା କଣ ମାନେ ଅନବରତ ହଉଛି।
ହଁ। ଏଠି ବର୍ଷା ସବୁଦିନ ବର୍ଷା ପୁରା ଲାଗିକି ରହେ କେ ହଁ କଣ୍ଟିନ୍ୟୁ ଲାଗିକି ରହେ ବର୍ଷା ଦିନରେ ହଁ
ଭୂବନେଶ୍ୱରରୁ ସବୁ ଗଛ ଫଛ ଭାଙ୍ଗି ଯାଇଥିଲା କିଛି ଦିନ ପୂର୍ବରୁ ବହୁ ଜୋର ଝଡ ଚାରିଟାକୁ ଆସିଥିଲା ଆମର ଵି ଏଇଟା ବାତ୍ୟା ହ ମାନେ ଅଲର୍ଟ ମାନେ ରହୁଛି ନା ଏଠି
ହଁ ହଁ।
ପୁରୀ ଭୁବନେଶ୍ୱର ସମୁଦ୍ରକୂଳିଆ ଅଞ୍ଚଳ
ଏଠି ଏବେ ହଁ ସେଠି ସମୁଦ୍ର ଏଇଟା ଏବେ ସେଇ ସମୁଦ୍ର ଅଞ୍ଚଳ।
ହୁଁ।
ଏଠି ଏବେ ଏବେ ଇଏ କରିଦେଲା ଏବେ ଏମିତିଆ ବର୍ଷା ଏଠି ହୁଏ କି ଟ୍ରେନବି ମାନେ ବାତିଲ ହେଇଯାଏ।
ହଁ ହେଇଥବ ହବ ବାତ୍ୟା ସମତେ ହବ ସେଆ ଯଦି ବାତ୍ୟା ଯଦି ଇଏ କରା ହେଲା ସେଇଟା ହବ। ଏ ବୁ ଅ ଏଇଠି ହୁଏନକି ଏଇ ଏଇଠି ପୁରୀରେ ହୁଏନିକି? ପୁରୀ ଭୁବନେଶ୍ଵର ଏମିତି ହୁଏ ଆଉ ତାପରେ ଆଗରୁ ଆଗରୁ ଲୋକ ବାତ୍ୟା ପ୍ରତି ବିଲକୁଲ ମାନେ ବିଶ୍ୱାସ କରୁନଥିଲେ ଯେତେବେଳେ ଯେତେବେଳେ ଆଗରୁ ମାନେ କୁହାହଉଥିଲା ଉଣେଇଶ ଅନେଶ୍ୱତ ବାତ୍ୟାରେ ସେତେବେଳକୁ ଅ ଲୋକ ଯୋଉ ଏଇଠି ଅ ଘର ଦ୍ୱାର ଭାଙ୍ଗିଗଲା ବହୁତୁ ଜୀବନ ପ୍ରତି ବିପଦ ମନ ହେଲା। ତାପରେ ସେମାନେ ଜାଣିଲେ ବାତ୍ୟାଟା କଣ ଆଉ ଅ ତାପରେ ଯେତେ ବାତ୍ୟା ଆସେ ତାପରେ ସେମାନେ ଅ ବିଶ୍ଵାସ କରନ୍ତି ଆଉ ତାକୁ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତି।
ହୁଁ।
ଆଉ ତାପରେ ଏଇ ଯୋଉ ଫନି ଆସିଲା। ଫନି ସମୟରେ ବି ସେଠୁ ସରକାର ଯୋଉ ଇଏ କଲେ ଆନାଉନ୍ସ କଲେ ତାପରେ ସେ ସେଠୁ ଅ ଲୋକ ଏତେ ମାନିକି ବି ରହିଛନ୍ତି। ନହେଲେ ତା ପୂର୍ବରୁ କେହି ବାତ୍ୟା ଆସୁ ଆସୁ ପାଣିପାଗ ଯି ସୂଚନା ଦିଆବିଯାଏ ତଥାପି ମଧ୍ୟ ସେ ତାକୁ କେହି ବିଶ୍ଵାସ କରନ୍ତିନି। କିନ୍ତୁ ବଧେ ଏବେ ସବୁ ଅ ଯାଏ ସବୁ ନିଜକୁ ସୁରକ୍ଷିତ ମାନେ କରୁଛନ୍ତି ସେ ସମସ୍ତେ ବୁଝି ସାରିଲଣି କି ଏଇଟା ଯୋଉ ମାନେ କୁହାଯାଉଛି ଆସିବ ଆସିବ ବୋଲି ପାଣିପାଗର ଯୋଉ ସୂଚନା ଦିଆଯାଉଛି ଆସିପାରେ ଆସି ନପାରେ। କିନ୍ତୁ ଯଦି ଆସି ଯଦି ଆସିଲା ତେଣୁ ନିଜକୁ ସବୁବେଳେ ସତର୍କ ରହିବାକୁ ପଡିବ। । ଆଉ ମୁମ୍ବାଇରୁ ତ ସେଇ ଜିନିଷ ରହୁଛି ଆଉ କଣ ସେ ଯେହେତୁ ସମୁଦ୍ର କୂଳିଆ ଅଞ୍ଚଳ। ସମୁଦ୍ର କୂଳ ମାନେ ଯେକୌଣସି ସମୟରେ ଲଘୁଚାପ ଗୁରୁଚାପ ସବୁ ମାନେ ତା ଦେହରେ ରହୁଥାଏ। ତେଣୁ ଯୋଉ କୌଣସି ସମୟରେ ବାତ୍ୟା ବି ଆସିଯିବ?
ଏଠି ମେନ୍ ହଉଛି ସମୁଦ୍ର ଇଏ ନଦୀ ନାହିଁ। ପାଣି ଏବେ ଯୋଉ ବି ପାଣି ଏବେ ଯୋଉ ଘରକୁ ମାନେ ଘରକୁ ସପ୍ଲାଏ କରାହୁଏ। ସେମାନେ କଣ କରନ୍ତି ଏଇ ଯୋଉ ବର୍ଷା ପାଣି ଆସେ ନା ଏଇଟା ବର୍ଷ ସାରା ଏଇ ପାଣିକୁ ଷ୍ଟୋର କରିକି ରଖନ୍ତି।
ହୁଁ।
ଆ‌ ଆଉ କେତେ ଜାଗା ରୁ ମାନେ ସେମାନେ ଯେମତି ବିହାର ଆ ଆଉ କେତେ ଜାଗାରୁ ଏମିତି ସେମାନେ ପାଣି ସବୁ ସେଇଠୁ ସଞ୍ଚୟ କରିକି ସବୁ କରିକି ରଖିବେ। ତାପରେ ସେଇ ପାଣିକୁ ବର୍ଷ ସାରା ସେଟାକୁ ୟୁଜ କରା ହୁଏ ମୁମ୍ବେଇ ରେ।
ଆଛା। ତ ଏଇ ଯଉ ପାଣି ଯଉ ସଂଗ୍ରହ ଯଉ କରୁଛନ୍ତି କେମିତି କରୁଛନ୍ତି ଆକୁ ବିହାର ଫିହାର ଯଉ ନଦୀ ଆସୁ ତା ଦେହରୁ ସଂଗ୍ରହ କରୁଛନ୍ତି।
ସେମାନେ ପୁରା ପାଇପ୍ ଲାଇନ ଲଗେଇକରି ସେଇଥିରୁ ସେ ପାଣି ସବୁ ସଂଗ୍ରହ କରିକି ରଖିବେ।
ଗୋଟେ ବଡ ତାଙ୍କର ଏମିତି ଇ କୋଉ ଗୋଟେ କହୁଛନ୍ତି ତ କୋଉ କୁଣ୍ଡ କି ଏମିତି କଣ ଗୋଟେ ବନେଇକି ରଖିଛନ୍ତି ତାରେ ସବୁ ପାଣି ସବୁ ମାନେ ସଞ୍ଚୟ କରିକି ରଖିବେ ସେମାନେ ସେଇ ପାଣି କୁ ହିଁ ପୂରା ମୁମ୍ବଇ ସେଇ ପାଣିରେ ହିଁ ଚଳିବ ପୁରା ବର୍ଷ ସାରା।
ଓ ହ।
ସେଇ ପାଣି ପାଇଁ ହିଁ ସେ ମୁମ୍ବାଇ ତା ମୁମ୍ବାଇ ତା ଦେହରେ ହିଁ ଚଳେ। ସେଥିପାଇଁ ଏଠି ବେଶୀ ପାଣିର ପ୍ରୋବ୍ଲେମ ହୁଏ ଯଦି ଏବେ ଏଇ ବର୍ଷ ଟା କଣ ହେଲା ଏବେ ବର୍ଷା ଲେଟରେ ଆସିଲା ତା ଆଗୁରୁ ଖରା ବି ଏଥରକ ଭୀଷଣ ହେଇଛି। ତା ଆଗରୁ ପାଣି ଆମର ପୁରା ମାନେ ଯୋଉ ଷ୍ଟୋର ଯେତିକି ଥିଲା ସେ ସରି ଆସୁଛି। ଏ ପୁଣି ପାଣି ମାନେ ତାକୁ ସଂଗ୍ରହ କରିବା ପାଇଁ ତାକୁ ଟାଇମ ଲାଗିବ। ପାଣି କେବେ ସଂଗ୍ରହ ହବ ତାପରେ ଯାଇକିରି ପୁଣି ସମସ୍ତଙ୍କୁ ପାଣି ଛାଡିବ। ତ ସେଇଥିପାଇଁ ଏବେ ପୁରେରେ ଏକଦମ ପାଣିକୁ ଏବେ ସବୁଆଡେ ଏବେ ମାନେ କଟ ଇଏ କରିଦେଇଛନ୍ତି।
କାହିଁକି ଜନସଂଖ୍ୟା ତ ବେଶୀ ଯଦି ରହିଛି
ଜନସଂଖ୍ୟା ଏବେ ବହୁତ ହଉଛି ଆଗ ତୁଳନାରୁ ଏବେ
ହ। ଜନସଂଖ୍ୟା ଯଦି ହେଲା ବି ମନ ରଖୀ ଆର ଯଉ ଯେତେ ଲୁକ ଆସୁଛନ୍ତି ପ୍ରତିଦିନ ତ ମୁମ୍ବଇ କୁ ନୂଆ ନୂଆ ଲୁକ ଆସୁଛନ୍ତି ବାହାରୁ ତ ସେଥି ସେ ପାଣି ଯେଉଥି ପାଣି ସେମାନେ ସଂର ସଂରକ୍ଷିତ କରି ରଖିଥିବେ। ପୁଣି ସେ ସେ ପାଣିକୁ ପୁଣି ଯ ଯୋଉ ଅ ବ୍ୟବହାର କରାଗଲା। ମାନେ ଯଉ ଅନ୍ୟ ଲୁକମାନେ ବ୍ୟବହା ବ୍ୟବହାର କରିସିତି ମାନେ ସେମାନେ ଭାବିଛନ୍ତି ବର୍ଷକ ପାଇଁ। ବର୍ଷକ ପାଇଁ ସଂରକ୍ଷିତ କରି ରଖିଥିବେ କିନ୍ତୁ କିନ୍ତୁ ବର୍ଷକ ପାଇଁ ଜୋଉ ରଖାଯାଏ
ଆଗରୁ ସରିଗଲା ସେଇ ହିସାବରେ ଏବେ ସେଇଟା ବେଶୀ ପ୍ରୋବ୍ଲେମ ଇଏ ପୁରା ଏକଦମ ହେଲା ନା ସିଏ ଅଧିକ ରୂପରେ ଏବେ ବହୁତ ଇଏ ହେଲା ସମସ୍ତଙ୍କ ପାଣିର ଅ ପାଣି ତ ଅସୁବିଧା କାହିଁକି? ଏଇ ବର୍ଷ ଏମିତି କହୁଚି ତ ବର୍ଷା ଲେଟରେ ଆସିଲା ଲୋକ ଏଇଠି ଏତେ ଏବେ ପୁରା ହେଇଛନ୍ତି ଆଗ ଓଲ୍ଡ ମୁମ୍ବାଇ ଥିଲା ଓଲଡ ମୁମ୍ବାଇରୁ ଏଇଟା ଆମେ ଯୋଉ ରହୁଛୁ ସେକେଣ୍ଡ ମୁମ୍ବାଇ। ମାନେ ଏଟା ଦ୍ଵିତୀୟ ମୁମ୍ବାଇ। ଏବେ ତୃତୀୟ ମୁମ୍ବାଇ ବନଉଛି ତ ଲୋକ ଏ ଏତେ ଲୋକ ଯୋଉ ଜନସଂଖ୍ୟା ଏବେ ଯୋଉ ବଢିଆକୁ ପାଣି କେ ତେ ମାନେ ତମର ମାନେ ସେମାନେ ଯୋଗାଡ଼ କରିକି ଦେବେ। ସେଥିପାଇଁ ଏବେ ପାଣିର ବହୁତ ଅସୁବିଧା ହଉଛି। ଏବେ ମଝିରେ ଏଇଠି ବହୁତ ଝଗଡା ଝାଣ୍ଟି ଚାଲିଥିଲା କି ଏବେ ଲୋକ ମାନେ ଏମିତିଆ କହିଲେ କି ତମେ ମହାରାଷ୍ଟ୍ରନ୍ କି ଓହୋ ତମେ ମହାରାଷ୍ଟ୍ରନ୍ କି ନୁହଁ ଯଦି ସେମାନେ ଯଦି ପଚା ସେମାନେ କହିବେ ଯେ ଆମେ ମହାରାଷ୍ଟ୍ରର ତ ତମକୁ କମ୍ପଲସ ତମକୁ ଯେମିତି ହେଲେ ବି ତମକୁ ଏଠାରେ ମହାରାଷ୍ଟ୍ରନ୍ ତମକୁ କହିବାକୁ ପଡିବ।
ଆଚ୍ଛା।
ଏମିତି ଝଗଡା କ ଜାଣିକି ସେମାନେ ଝଗଡା କଲେ ଏମିତି କରିକି ସ୍ ହଁ ଭାଷାକୁ ନେଇକିରି କାହିଁକି ତ ଏମିତି କରିକିରି ସେମାନଙ୍କୁ ମାରପିଟ କରୁଥିଲେ ପୁରା। ତାପରେ ପୁଣି ଧୀରେ ଧୀରେ ଧୀରେ ଧୀରେ ସେମାନେ ଇଏ କରିକି ଯେତଳେ ଲୋ ସମସ୍ତେ ଜଣା ପଡିଲା ଲୋ ଲୋକଙ୍କୁ ଜଣା ପଡିଲା ବୋହୁତ ବଡ ଏଇଠି ମାନେ ଜଏ ସେମାନେ ଗୋଟେ ରାଲିକୁ ପୁରା ଇଏ କରିଥିଲେ।
ହୁଁ।
କେତେ ଲୋକଙ୍କୁ ମାରଥିଲେ। ପୁଣି ଲାଷ୍ଟରେ ସେମାନେ ପୁଣି ସମସ୍ତଙ୍କୁ ସମ୍ କ୍ଷମା ମାଗିଲେ କହିଲେ ଏଠି ତମେ ଲୋ ଲୋକମାନେ ଏତେ ବୁଝ ମୁମ୍ବାଇ ଏବେ ଏତେ ଲୋକ ସଂଖ୍ୟା ବଢିଗଲେଣି ଆମେ ତମକୁ ରୋଜ ରୋ କୋଉଠି ଏତେ ତମକୁ ଯୋଗାଡ କରିକି ଦୋବୁ ସବୁ ଜିନଷ ପାଣିର ଅସୁୁବିଧା ଖାଇବାର ସବୁ ଜିନଷ। ଚାକିରି ପାଇଁ ବି ତ ଅସୁବିଧା ହୋଉଛି ନା। ତ ଆମେ ଯେତିକି ମହାରାଷ୍ଟ୍ର ଲୋକ ଆଗରୁ ଯିଏ ଅଛୁ ତ ସେମାନେ କୁଆଡେ ଯିବେ? ବାହାରୁ ଏତେ ଲୋକ ଆସିବେ ଯଦି ଏଠି ରହିବେ ସମସ୍ତେ ତା ଆମେ ଯୋଉ ମହାରାଷ୍ଟ୍ର ଲୋକ ଆମେ ସବୁ ଯିବୁ କୁଆଡେ?
ତ ଉମ୍ ଏ ସେ ତାର ସମାଧାନ କଣ ପୁଣି କଣ ହେଲା?
ସମାଧାନ କିଛି ନାଇଁ ତାପରେ ସମସ୍ତେ କେହି ମା କେହି ରାଜି ହେଲେନି। ଆମେ ଏତେ ବର୍ଷ ହେଲାଣି ଆମେ ଏଇଠି ଆସିକି ଆମେ ନିଜ ଘର ବନେଇକି ରଖିଚୁ ଆମେ ଥୋଡି ଏମତି ପଳେଇ ଯିବୁ। ବୋହୁତ ମାନେ ଏମତି ହେଲା ଯାହା ଯେମତି କି ସେମିତି ପୁଣି ରହିଲା।
ହୋଉ ସେମତି ଚାଲିବ ଆଉ କଣ ସେମତି ଚାଲିବ ସେତ ସବୁ ଜାଗାରେ ହୋଉଚି ସେମିତି ଆଉ କଣ ଯେକୌଣସି ଜାଗାରେ ଏଇ ଯୋଉ ବାଙ୍ଗାଲୋର ହୋଉନି କି ବାଙ୍ଗଲୋରରେ ଯୋଉ ଉଁମ୍ ଯେ ସେମାନେ ଯୋଉ କୋହୁଥିଲେ କି ତାଙ୍କର ସେ ଏ ଏଇ ଭାଷକୁ ନେଇକିରି ତାଙ୍କର ବି ସେଠି ଅସୁବିଧା ହୋଉଚି। ନାଇ ସବୁ ଜାଗାରେ ତ ସେଇ ଜିନଷ ହୋଉଚି ତମେ କେରଳା ଯିବ କି ଧର ତମର ତାମିଲନାଡୁ ଯିବ ସେ ସେପଟେ ତାମାନେ ତମର ହିନ୍ଦୀକୁ ମଧ୍ୟ ଅ ସ୍ ଏ ତାକୁ ତ ଉମ୍ ବ ମାନେ ଏ ଆପଣୋଉ ନାହାନ୍ତି କି ଧରାଯାଉ ସେ ତାକୁ ସେ କୋହୁନାହାନ୍ତି କିମ୍ବା ବୁ-ବୁଝିଲେ ମଧ୍ୟ ସେମାନେ ନ ଅ ନବୁଝିଲା ଟାଇପର ମାନେ ରୋ-ରୋଲ କରନ୍ତି।
ହଁ ସେଠାରେ ବେଶୀ ସେମାନେ ଜାଣିକିରି କଣ କରିବେ ସେଇଥିଲାଗି ଇଂଲିଶରେ କଥା ହେବେ। ଜାଣିଥିବେ ସେମାନେ ତଥାପି ସେମାନେ କହିବେନି।
ସେ ତାଙ୍କର ଲୋକାଲ ଲାଙ୍ଗୁଏଜ ଇଏ ହବାଥା ସେଇ ତ ସବୁ ଜାଗାରେ ହୋଉଚି ଆ ସେ ତ ରହିଚି ସବୁ ଜାଗାରେ ଆଉ।
ନା ଏଇଠୁ ମାନେ ଏକଚୋଲି କଣ ହୋଉଚି ସେ ଟାଇମରେ ଏଇଟା ବି କଥା ଉଠିଥିଲା ଯୋଉ ୟୁ ପି ବିହାରକୁ ଟ୍ରେନ ଯୋଉ ଯାଉଚି ଖାଲି ଟ୍ରେନ ଯିବ ଆସିଲା ବେଳକୁ ସେଥିରେ ପୁରା ହଜାର ହଜାର ଲୋକ ପୁରା ଭରି ଭରିକି ଆସିବେ।
ହଁ ସେ ତ ବ ଅ ମୁମ୍ବାଇ ନଗର ତ ଆଗରୁ ଯାଇ ସେ ସେମତି ଅ ଇଏ ଅଛି ବୋହୁତ ବର୍ଷ ହେଲଣି ସେତ ସେଇଠି ଯୋଉଠି ରୋଜଗାରର ମାନେ ମିଳିବ ଯୋଉଠି ବ୍ୟବସାୟ ମିଳିବ ଲୋକ ତ ସେଇଠିକି ଆସିବାଟା ଆସିବେ ଆଉ।
ହଁ ସେଇଥିପାଇଁ ଏବେ ବୋହୁତ ଅସୁବିଧା ହୋଉଛି ପାଣି ପାଇଁ।
ହୋଉ ଏଇଠି ପାଣି ସମସ୍ୟା ଲାଗି ରହିଥିବ ଅ କାହିଁକି ନା ଅନ୍ୟ କୌଣସି ଅ ମାନେ ଇଏ ନାହିଁ କିଛି ସୁବୁ ଅ ସୁବିଧା ନାହିଁ ତେଣୁ ଉ ସ୍ ବାହାରୁ ଯୋଉ ପାଣି ମଗେଇକି ଯଦି ଯେତିକି ଷ୍ଟୋର କରିବେ କରିବେ ଆଉ ତାକୁ ଦେଖିକି ବ୍ୟବହାରକୁ ମାନେ କରିବ ଆଉ।
ସେଇଥିଲାଗି ଏବେ ଯେତିକି ହଉଛି ସେତିକି ପାଣି ସଞ୍ଚୟ କରିକି ରଖୁଛୁ ଦିନ ଭରି ତ ଚଳି ଯାଉଛି ଆଉ କଣ?
ହୁଁ। ନାଇଁ ସରକାରଙ୍କୁ ମଧ୍ୟ ସବୁ ଦେଖିବା